ହଁ ଏନାଥ୍।
ଜୟ ଜଗନ୍ନାଥ ଆଉ କଣ କରୁଚ?
ମୁଁ ନା ମୁଁ ଏ ବୁସ୍ ବସଛି ଆଉ।
ଆଉ ଭାଇ ତମେ କାଲି ମତେ କଲ୍ କରିଥିଲ ମୁଁ ଆଉ ଏତେ ବ୍ୟସ୍ତ। ଯେ ଉଠେଇ ପାଇଲିନି।
ହଁ କୁଆଡେ ଯାଇଥିଲ ବୋଧେ?
ହଁ ଭାଇ କଣ କରିବା ଜଗାର ଡୋରି ଲାଗିଲା ଆଉ।
ଓହୋ ଜଗାଙ୍କ ପାଖକୁ ଯାଇଥିଲ।
ହଁ
ଆଚ୍ଛା ଆଚ୍ଛା
ଆଉ ସେଟା ଏମିତି ପବିତ୍ର ଗୋଟେ ଜାଗା କି ସେଠିକି ଗଲେ ସବୁ ଭୁଲିଯିବ ଲୋମ ଟାଙ୍କୁରି ଉଠିଲା ଭଳିଆ ଏଇ ଲାଗିବ।
ହଁ ଭାବିଥିବୁ ବହୁତ ଗୁଡାଏ କିନ୍ତୁ ସେଠି ପହଞ୍ଚିଲା ପରେ ବୁଦ୍ଧି ଶୂନ୍ୟ।
ସତ କଥା। ହଉ ଭାଇ କାଲି ଯାଇଥିଲି ଯୋଉ ଭିଡ଼। ଏଇ ଆସିକି ସକାଳୁ ପହଞ୍ଚିଲି।
ହଁ
ଏବେ ଘରେ ହେଇ ବସିଛି ଆଉ କଣ କରିବା ଭାଇ।
ହଁ
କାଲି ବହୁତ ମଜାମସ୍ତି ହେଲା ସେଠି।
ହଁ ଏକା ଯାଇଥିଲ ନା ନା ଫ୍ୟାମିଲି।
ନା ଆମେ ସାଙ୍ଗ କରିଆ ଯାଇଥିଲୁ।
ହଉ ବାସ୍ ବାସ୍ ହେଇ ଆସ ହେଇଥିବ ଆଉ।
ହଁ ହେଲା ବଢିଆ ହେଲା ଆଉ ଦର୍ଶନ ଆଉ। ଡୋରି ଲାଗିଛି ଆମର ଆଉ କଣ କରିବା। ଏଇ ଯାଇଥିଲୁ କାଲି ପହର ଦିନ ରାତିରୁ।
ହଁ
ତାପରେ ରାତିରୁ ଯାଇଥିଲୁ ଗାଡିରେ ବୁଲିଲୁ। ସେ ଆଉ ଟିକେ ସି ବିଚ ରେ ରହିଲୁ ଯାଇକି ରାତିରେ ସେଠି ବସିଥିଲୁ ସେି ବିଚ ରେ। ତାପରେ ଗାଧେଇକି ସକାଳୁ ଗଲୁ ଦର୍ଶନ କରିବା ଭୋର ଭୋରୁ।
ହଁ
ପ୍ରବଳ ଲାଇନ୍। ଆଉ କୁହ ଭାଇ କୁହ।
ତମେ କହୁଥିଲ ଯ ଟ୍ରେନ ରେ ନା ନା ଗାଡି ରିଜର୍ଭ କରି ଯାଇଥିଲ।
ନା ଭାଇ ଗୋଟେ ଏଟି ଗା ବୁକ୍ ଟେ କରିଦେଇଥିଲୁ
ଆଛା ଆଛା
ହ ଆଉ ଯାଇକି ସେଠି ରାତିରେ ପହଞ୍ଚିକି ସମୁଦ୍ର କୂଳରେ ରୁମ୍ ନେଇକି ରହିଲ।
ନା ସମୁଦ୍ର କୂଳରେ ତ ବସିଲୁ ଆଉ ଆଉ ରୁମ ନେଲୁନି।
ଓହୋ
ସମୁଦ୍ର ର ପରିଭାଷା କୁ ଆମେ ଗ୍ରହଣ କଲୁ।
ହଁ ରାତିରେ ସମୁଦ୍ର କୂଳରେ ଗୋଟେ ମାନେ ସେ ଗୋଟେ ଅନୁଭୂତି ଅଲଗା ପ୍ରକାର ନା କଣ?
ସିଏ ଅଲଗା ପ୍ରକାର ଅଲଭୁତି ଭାଇ। ଭାଇ ଶୀତ ଯୋଉ ଲାଗିଲା ରାତିରେ ସେଠି ଗର ଖରା ଦିନେ ବି ବସିଗଲେ ତମ ରାତିରେ ଶୀତ ଲାଗିବ।
ହଁ ସମୁଦ୍ର କୂଳ ଯୋଉ ପବନ ଟା ଆଉ
ହଁ ଭାଇ ସତରେ ଆଉ।
ହଁହଁ।
ଭାଇ କାଲି ଦର୍ଶନ କଲୁ ଜଗାକୁ ଦ ର୍ଶନ କଲା ବେଳେ ଭାଇ ଯେମିତିଆ ଲୋମ ଟା ଟାଙ୍କୁରି ଉଠିଲା।
ହଁ।
ଆଖିରୁ ଦି ଲୁବ ଲୁଅ ଲୁହ ଗଳି ପଡିଲା।
ହଁ ସେ ହବ ସେଇଆ ଆଉ। କୋଟି ମଉଡ ମଣି ସିଏ ଆଉ
ଲକ୍ଷେ ଚାଳିସି କୋଟି ଆମର ସଂଖ୍ୟା ଦେଶରେ ସିଏ ଏକମାତ୍ର ଲୋକ ଯିଏ କିି ଆମକୁ ଭଲରେ ରଖିଛି।
ହଁ।
ଆମକୁ ଘୋଡେଇକି ତା ପଣତ କାନିରେ ଜାଣିକି ରଖିଛି।
ହଁ।
ଆଉ କାଲି ଦର୍ଶନ କଲୁ ଆଉ ବହୁତ ତୁ ଏଇ କିଣା ଭାଣ୍ଡାବି ଚାଲିଛି କିନ୍ତୁ ସତରେ ଜଗନ୍ନାଥ ମନ୍ଦିରରେ।
ଆଉ ସିଏ ହବ ଆଉ ଆଉ କଣ କରିଆ। ଆମେ ତ ଜଗାକୁ ଦେଖୁଛନ୍ତି ଆଉ ଦେଖି ତ ପାଇଁ
ବୁଝିଲ ଆଖଣ୍ଡଳ ମଣିି ଭଳିଆ ଯେମିତି ଲୋକ ଆସିିକି ଘେରି ଯାଉଛନ୍ତି ପଇସା ନେବା ପାଇଁ ଭାଇ ସେଠି ସେଇଆ ଏବେ ଖାଲି ପଇସାରେ କଥାବାର୍ତ୍ତା।
ହଁ, ସେଠି ଏବେ ଟିକେ କମ ହଉଛି। ଆଗରୁ ଜୋରରେ
ଆଉ ପ୍ରସାଦ ଖାଇବା ଟା ଯୋଉ ଅନୁଭୂତି ଭାଇ
ହଁ।
ଅଭଡା ବାହାରିଲା ତ ଆଉ ଆମେ ଖାଇଲୁ ଆଉ।
ହଁ, ତମେ ପୁରା ପୁରି ଫ୍ରେଶ ପୁରା ଖାଇଥିବ ଆଉ।
ହଁ ଆମେ ତ ସାଙ୍ଗେ ସାଙ୍ଗେ ଜଷ୍ଟ ଦର୍ଶନ କରିକି ଆସିକି ପଦାରେ ବୁଲିକି ଟିକେ ଗଲୁ ପଦାରୁ ଖାଇବା ପିଇବା କରିକି ତାପରେ ଯାଇକି ତ ସେଠି ଖାଇଲୁ ଆଉ। ଅଭଡ଼ା ଆଉ, ଖରାବେଳେ ବାହାରିଲା ତିନିଟା ଖଣ୍ଡେ ବେଳେ ଆଉ।
ହଁ ତମେ ପୁରା ସଜ ଅଭଢା ପୁରା ଖାଇଥିବ ଆଉ।
ହଁ ବାହାରିଲା ତ ସାଙ୍ଗେ ସାଙ୍ଗେ ନୀତି ଲାଗିକି ଆସିଲା ତାପରେ ଆମେ ଖାଇଲୁ ଯାଇକି ଆଉ।
ଆଉ ଅଭଢ଼ା ଏବେ କେତେ ଦଉଛନ୍ତି ପ୍ଲେଟ୍?
ଏ ପ୍ଲେଟ ନୁହ ଗୋଟେ ହଉଛି ନେଇ ଆସିଥିଲୁ ସରା ମାନେ ହଉଛି ଗୋ ଟେ ବଡ ମାଟି ର ଇଏ ସେ ସମୁଦାୟ ନେଲା ଆମେ ଯେତିକି ଖାଇଲୁ ସବୁ ମିଶିକି ଦିଟା ଖଣ୍ଡରେ ଆଣିଥିଲୁ ଅନ୍ନ।
ହଁ।
ବେସର ଫେସର ଲଗେଇକି ଏମି ହେଲା ପନ୍ଦରଶହ ଟଙ୍କା ଆଉ ସବୁ ମିଶେଇିକି ଆଉ ସାତ ଜଣଙ୍କର ଆଉ ଖିରି ଫିରି ଲଗେଇକି ସବୁ।
ହଁ, ପୁରା ଭରପୁର ସବୁ ଦେଇଥିବ ଆଉ। ସରା ଆଣିଚ ମାନେ ।
ପୁରା ଭରପୁର ଅନ୍ନ ହଁ। ସେଠି ବି ଲୋ ଲୋକ ଦି ଜଣ ଙ୍କୁ ଦେଖିଲି, ଲୋକ ଦି ଜଣ ବସିଥିଲେ ତାଙ୍କୁ ବି ଆମେ ଦେଇଦେଲୁ। ମିଶିକି ଖାଇଲୁ ସବୁ ବସିକି। ଆଉ ସେଠି ତ ଏମିତି ଛୁଆଁ ଛୁଇଁ ସେ ନାଇଁ। ଛୁଆଁ ଛୁତିକା। ସିଏ ବି ଆମ ଠାରୁ ନେଲେ, ଆମେ ବି ତାଙ୍କ ଠାରୁ ନେଲୁ। ସିଏ ବି ଯୋଉ ଆଣିଥିଲେ। ଭାଇ ସବୁ ଭଗବାନଙ୍କ ଇଚ୍ଛା ଭାଇ।
ହଁ।
ସେ ଦି ଜଣ ଲୋକଙ୍କୁ ଦେଲୁ ସେ ଭଗବାନ ଦେଖୁଛନ୍ତି ଭାଇ। ଛୁଆଁ ଛୁତି ନାହିଁ ଅଭଡାରେ। ସେଠି ତ କିଛି ନାହିଁ ଆଉ।
ହଁ। ଅଇଁଠା ତ ନାଇଁ ଆଉ।
ଅଇଁଠା ତ ନାହିଁ, ଯାହା ପାଖରେ ଯିବ ବସିକି ଖାଇବ ଆଉ।
ହଁ।
ଆଉ ଭାଇ, ଆଉ କଣ କହୁଚ? କାଲି ତ ଆମେ ଗଲୁ ଆଉ ହଉଚି ବୁଲିଲୁ ଦର୍ଶନ କଲୁ, ଟିକେ ବସିଲୁ ହଉଚି ମନ୍ଦିରରେ।
ହୁଁ।
ମନ୍ଦିର ବେଢାରେ ବସିଥିବ ତ ଯେମିତି ଲାଗିବ କୋଉଠି ଗୋଟେ ଅଲଗା ଜାଗା ଯେମିତି ମାନେ ହେରା ପୁରା ବାହାରେ କିଛି ଗୋଟେ ଜାଗାରେ ବସିଚ।
ଆଜ୍ଞା। ପୁରା ସମୁଦ୍ର ଠାରୁ ବି ସେଠି ଆହୁରି ଶାନ୍ତି।
ହଁ। ସମୁଦ୍ର ଶବ୍ଦ ତ ଶୁଭିବନି ଆଉ।
ହଁ। ଆ କୋଟି ମଉଡମଣି ବା ସିଏ। ସମସ୍ତଙ୍କ ଦୁଃ ଖ ସୁଖ ହର୍ତା ସିଏ।
ହଁ। ଆଉ ବେଡି ହନୁମାନଙ୍କ ପାଖକୁ ଯାଇଥିଲ?
ହଁ ଭାଇ ଯାଇଥିଲି।
ହଁ।
ନା ହନୁମାନ ହନୁମାନ ତ ସେଇଠି ଆଉ ଠିକ୍ ଦେଖାଯାଉଛନ୍ତି ଆଉ ଚମକୁଛନ୍ତି ଆଉ।
ହଁ।
ମତେ ଲାଗିଲା ସେଇଠି ଦଶ ମିନିଟ୍ ମତେ ଲାଗିଲା ଠିଆ ହେଇକି ମାନେ ଏଇ ଏଇ ହନୁମାନ ଯେମିତି ଆଉ କୋଉଠି ବୋଧେ ନାହାନ୍ତି ହନୁମାନ। ଗୋଟେ ହନୁମାନ ଏଇ ଅଛନ୍ତି ଆମ
ମାନେ ପୁରା ପୁରି ସତ ଯେମିତି ଜୀବନ୍ତ ଭଳିଆ ଲାଗିବ।
ଜୀବନ୍ତ ତ ଭଳିଆ ଠିଆ ହେଇଛନ୍ତି ଯେମିତି। ଆମକୁ ଆଶୀର୍ବାଦ କରୁଛନ୍ତି। ମୁହଁରେ ହସ ତାଙ୍କର ପୁରା।
ହଁ। ବେଡିରେ ବନ୍ଧା ହେଇଛନ୍ତି ତଥାପି ମୁହଁରେ ଯେମିତି ହସ ଯେମିତି ଏ ସତରେ କି ଯେମିତି ଉପହାର କିଏ ଗୋଟେ ଗଳାରେ ମାଳି ଫାଳି ପକେଇ ଦେଇଚି।
କିନ୍ତୁ ଭାଇ ଯେତେ ହେଲେ ଆମର ଛତିଆ ଠାରୁ କମ୍। ଛତିଆରେ ଯୋଉ ଶାନ୍ତି, ଜୀବ ଭଗବାନ ଦର୍ଶନ କରିବ ଆରାମସେ ଆସିବ।
ସେଠି ପା
ଛତିଆରେ ଏଆ -ଏଇଆ କଣ୍ କହିଲ ଟିକେ କମ୍ ଲୋକ ନା ଭିଡ ଟିକେ କମ୍।
ଆଜ୍ଞା।
ସେ- ସେଥିପାଇଁ ଇଏ ମୁଁ ପା ଛତିଆକୁ ଯାଏ ମୋ ଡ୍ୟୁଟି ପଡେ ଯେତେବେଳେ ଛତିଆରେ ମୁଁ ଯାଏ।
ଓହୋ।
ମାନେ ଆମର ବଟଦିକ୍ଷା ନା।
ଓହୋ ଭାଇ।
ହଁ ବାପା ଯେତେବଳେ ଯାଆନ୍ତି ମତେ ନେଇଯାଆନ୍ତି ଆମର ଡ୍ୟୁଟି ପଇଲେ ଆମକୁ ସବୁ ଆଡକୁ ଯିବା ପାଇଁ ଅନୁମତି ଅଛି ବୁଝିଲ ନା।
ଭାଇ କିନ୍ତୁ ସିଏ ଯଉ ଠାକୁର ଧରିଚି
ହଁ।
ଭାଇ ଖଣ୍ଡା ଧରିକି ଠାକୁର ସେଠି ତମେ ଠା ଠାକୁରଙ୍କୁ ଆଉ ଦେଖିବ ଆଉ ଏ-କାଚରେ
ହୁଁ କାଚରେ ସାମ୍ନାରେ ଦେଖିବାନି।
ଆଖିରେ ଦେଖିପାରିବନି।
ନା କାଚରେ ଦେଖିବ।
ଭାଇ ସିଏ ହଉଚି ଅଲଗା ଠାକୁର ଜାଣିକି।
ହଁ ସିଏ ପା ଆମର କଳି ଯୁଗର
ଇଏ ଦିଆ ହେଇଚି କାରଣ ସେଠି ସତରେ ଯଉ ଗଜପତି ଥିଲେ
ହୁଁ- ସିଏ ପା ପୁ ଆମ ପୌରାଣିକରେ କଥା ଅଛି ପୁରୀରୁ ଆସିବେ ଛତିଆରେ ରହିବେ ଛତ୍ ଛତିଆ ରେ ରହିକି ସେଠୁ କଳି କାଳ ଆରମ୍ଭ କରିବେ।
ଆରମ୍ଭ କରିବେ ଖଣ୍ଡା ବୁଲେଇବେ ବାର ହାତ ଖଣ୍ଡା। ଧରିକି ସେତେବେଳେ କଳିଯୁଗ ଶେଷ ହବ ଆଉ। ପ୍ରଥମେ କିନ୍ତୁ ଆମ ଏଠି ଆରମ୍ଭ ହବ।
ହୁଁ।
ଏଠି ଯଉ ଅଛନ୍ତି ମା ବିରଜା ମନ୍ଦିରରେ
ହଁ।
କଳିକାଳ ଏଇଠି ତ ଶେଷ ହବ ଆଉ।
ହଁ ତୁମର ତ ତମେ ତ ସେଉଠୁ ଆଗେ ବ- ଭୈରବି ଆଗେ ରା-ରାମ-ରାମ ଡାକିବ ଆଉ।
ହେଲେ ଶେଷ ଆଉ କଳିଯୁଗ ଆଉ।
ହଁ ଭୈରବି ଡାକ ଶୁଭିବ ବିରଜା ମନ୍ଦିର ଥରିବ
ହ-ହଉଚି କଳିଯୁଗ। ସବୁ ଭାବୁଚନ୍ତି ସିନା ଶେଷ ହେଇଯିବ କିନ୍ତୁ କ-କଳି କାଳ ଏତେ ଜଲ୍ଦି ଶେଷ ହେଇନି।
ନା।
ହଁ ଲୋକ କିଛି ଚାଲିଯିବେ କିନ୍ତୁ ଶେଷ ପର୍ଯ୍ୟନ୍ତ ର- ଏପର୍ଯ୍ୟନ୍ତ ହେଇନି କି
ନା ଇଏ ତ ଆ- ଆରମ୍ଭ ମାତ୍ର ଇଏ କରୋନା ଭଳିଆ କେତେ ମହାମାରୀ ଆସିବ।
ହଁ ସବୁ ଲୋକ ଉ-କଷ୍ଟ ଭୋଗିବେ।
ହଁ।
ଆଉ ଭାଇ ଭଲ ତ ସବୁ?
ହଁ ମୁଁ ପା ଏଇ ଯଉ ମୁଁ ଏଇ
ଆଉ ଭାଇ ସୁ- ଇଏ ଯଉ ଗୋଟେ କଥା କହିବି? ନୃସିଂହ ସୁଇଟ୍ସ୍ ଗୋଟେ ଥିଲା ହେଉଛି ପୁରୀରେ, ଏବେ ଚାରିଶହଟା ଭଳିଆ ଦୋକ ଦୋକାନ ଖୋଲିଲାଣି ନୃସିଂହ ସୁଇଟ୍, ସ ମାନେ ସେ ଯୋଉ ଖଜା।
ହଁ, ଖାଲି ଲେଖା ହେଇଥିବ, ଅ ନୃସିଂହ ସୁଇଟ୍ସ, ଲେଖା ହେଇଥିବ ଅସଲି ନୃସିଂହ ସୁଇଟ୍ସ
ଅସଲି ନର୍ସି ହଁ, ସବୁ ପଇ ସାର ଫେର ଏବେ ଆଉ। ଆଉ କଣ କରିବା ଭାଇ?
ହଁ, ତା ଭିତରୁ କିଏ ଅସଲି, କିଏ ନକଲି, ତମେ ଜାଣିପାରିବନି।
ଭାଇ ପୁରୀରେ କିନ୍ତୁ ଗୋଟେ ଜିନିଷ ଭଗବାନଙ୍କ ପାଇଁ ଶାନ୍ତି ଅଛି ଭଗବାନ ବି ମତେ ଲାଗୁଛି ଆଉ ନାହାଁନ୍ତି, ଏଇ ଯୋଉ ପୁରୀରେ।
ନା ମାନେ ବାହାର ଟିକେ ଇଏ ବୁଝିପାରୁନ, ଯେତେ ହେଲେ କଳି କାଳ ନା ଆଉ। ସିଏ ହବ ସେଇଆ।
ଯେମତା ଲାଗୁଛି, ପୁରା ସୁନସାନ ମନ୍ଦିର।
ହଁ, ହଁ।
ଆଉ ପୁରୀରେ, ହଁ ପା ଭାରି ଏଇଖିଣା ଅନର୍ଥ ଚାଲିଛି ପୁରୀରେ।
ହଁ ମାନେ ବାହାରେ, ମନ୍ଦିର ଭିତରେ ତ କିଛି ହଉନେଇ ବାହାରେ ଏଠି ପଣ୍ଡାଙ୍କର ଟିକେ ବେଶୀ ଇଏ ଚାଲିଛି ଆଉ।
ପଣ୍ଡାଙ୍କର, ତା ସହିତ କହୁଛନ୍ତି ପଇସା ଦେଇକି ମାନେ ହଉଛି, ତୁମେ ଆମେ ଦର୍ଶନ କରେଇଦମୁ ତୁମକୁ। ଏଇ ସବୁ ଚାଲିଛି ଆଉ।
ହଁ, ଲୁଟୁଛନ୍ତି ଆଉ।
ହଁ। ତ ଭାଇ। ଆଉ ଜଗନ୍ନାଥଙ୍କ ଦର୍ଶନଟା ଭାଇ କିନ୍ତୁ ଭାଇ ସୁଖ ଦିଅ ପୁରା ହେଲା।
ହଁ। ମାନେ ତୁ ଭାବ-ଭାବିଥିବ, ଜଗନ୍ନାଥଙ୍କୁ ଦେଖିଲେ ମୁଁ କେତେ କଣ ମାଗିବି, କେତେ କଣ କହିବି, ସବୁ ଭୁ-ଭୁଲିଯିବ, ସବୁ ଉଭେଇ
ସେଠିକି ଗଲା ପରେ ଭାଇ ଯେମିତିଆ କିଛି ନାହିଁ ମନରେ, କିଛି ଜୀ-ଜୀବନରେ ନାହିଁ। ମୁଁ ତାଙ୍କ ପା-ପାଖରେ ମାନେ ସବୁଦିନ ପାଇଁ ଇଏ କରି ମୋର ଦେହ ଶୂନ୍ୟ ହେଇଯାଉ ତାଙ୍କ ପାଖରେ। ହଁ। କିଛି ସବୁ ଭୁଲିଗଲି ମୁଁ ଯାଇଁକି ତାଙ୍କ ମୁହଁ ଦେଖିଲା ପରେ। କଣ ମାଗିିବାକୁ ଆସି ସିଥିଲି, କଣ ହେଇଗଲା ମୋ ସହିତ?
ତାପରେ ମନ୍ଦିର ଯେତ ବାହାରକୁ ଆସେଇବ ଇରେ ମୁଁ ଜଗାକୁ ତ ଏକ କଥା କହିନାହିଁ, ଏକଥା ତ ବୁଝି ନାହିଁ, କିନ୍ତୁ ସିଏ ତାର ମନେ ମନେ ସବୁ ବୁଝି ଯାଇଥିବ।
ସିଏ ବା କୋଟି ମଉଡମଣି।
ହଁ। ସିଏ-ସିଏ ସେଇନାଗି ସିଏ ରଥ ରଖିକି ଦାସିଆ ହାତରୁ ନଡିଆ ନେଇକି ଗଲା ଦାସିଆ ଆଇଲା, ଦାସିଆ କତୁରୁ ନଡିଆ ନେଲା, ତା ପରେ ଯାଇଁକି ରଥ ଗଡ଼ିଲା, ହୁଁ।
ଦାସିଆ ବାଉରି ନା?
ହୁଁ।
ଭାଇ ସିଏ ଗୋଟେ ଭଗବାନଙ୍କର ସେଇଭଳିଆ ଇଏ ଥିଲା।
ହୁଁ।
ଭଗବାନ ତାଙ୍କ ପାଖକୁ ନିଜେ ପଳେଇ ଆଇଲେ ହଉଛି ଛି ଇଏ କରିକି। ନିଜେ ନ ଗୁହାରି ଶୁଣିକି।
ର ରଥଯାତ୍ରା ପୁଣି ହେଇ ହେଇ ଆସ
ଭାଇ ଗୋଟେ କଥା କହିବି ହଁ ଭାଇ କୁହ।
ଆଉ କେତେ ସପ୍ତାହ କି ଆଉ ରଥଯାତ୍ରା ଆସୁଛି ଭାଇ?
ହଁ ଆମେ ତ ଯାଇପାରିବୁନି ଯଦି ଜଗା ଫେ ଡାକିବା ଆମେ ଯିବା ଆଉ। ଏଥରକ ତୁମେ ମୁଁ ମିଶିକି ଯିବା ଆଉ।
ମୁଁ ପା ଏଇ ମୁଁ ଏଇ ଲଗାତାର ଲଗାତାର ଦିଥର ଗଲିଣି ମାନେ ଯାଇଥିଲି ଏପ୍ରିଲ ମାସରେ ପୁଣି ଗଲି ଏପ୍ରିଲ ଲାଷ୍ଟରେ ଯାଇଥିଲି ପୁଣି ମେ ପନ୍ଦର କୋଡିଏ ବେଳକୁ ଫୁଣି ଯାଇଥିନି।
ହଁ ମୁଁ ପା କାଲି ଯାଇଥିଲି ଫେର୍ ବ ଦଶ ପନ୍ଦର ଦିନ୍ ଦିନ୍